ହଁ।
ହଁ ଆଉ ବର୍ଷା କେମତି ହଉଚି ତମ ଘର ଆଡେ?
ସେ ବର୍ଷା କଥା କହନା ଜମା ତ ମାନେ ଯେମିତି ଏ ବର୍ଷ ଯେମିତି ବର୍ଷା ନାହିଁ, ଜୋରେ ବର୍ଷା
ହଁ।
ବର୍ଷା ହେଇକି ଟିକେ ଛାଡି ଯାଉଚି, ଭାରି ଗୁଳୁଗୁଳି ମାନେ ଭାର ଜୋର ଗୁଳୁଗୁଳି ହଉଛି।
ଆମର ବା ସେ ରାସ୍ତାଟାକୁ ଖରାପ କରି ଦେଇଛନ୍ତି ଯେ ରାସ୍ତା ଯାକ କାଦୁଅ ପାଣି ଜମୁଚି ବାବା ଅଫିସ ଯିବେ ବୋଲି କି ଅନେଇକି ବଇଛନ୍ତି। ଆଉ ମୁଁ ତଥାପି କହିଲି ମୁଁ କହିଲି ନହେଲେ ଆଉ ନା ନାଇଁ ମୁଁ କେମିତି ଯିବି ଅ ଏମତି ହଉଛନ୍ତି ବର୍ଷାଟା ପୁରା ଜୋରିଆ ହଉଚି ସଏ ମାନେ ଦୋଳିରେ ବସିକି ଝୁଲୁଛନ।
ବର୍ଷା ତ ଆମ ଗୋଟେ କିଛି ନାହିଁ।
ଆମପଟେ ଜୋରେ କୁଟୁଛି।
କଣ ମାନେ ଝିପିଝିପି ବର୍ଷା ପ୍ରାୟେ।
ନା ଆମର ଜୋରେ କୁଟୁଛି ଲୋ ଝିଅ ଆଉ ଇଏ ତୋ ସ୍ଵାମୀ କଣ କରୁଛନ୍ତି?
ସିଏ ତ ମାର୍କେଟ ଯାଇଛନ୍ତି ଆଉ ତାଙ୍କର କଣ ହଉଛି ସକାଳୁ ଉଠିବେ ମାନେ ଖାଇଦେବେ ତାଙ୍କର ହଁ ତାପରେ ଯିବେ ବଜାର।
ହୁଁ ଆଉ ଇଏ ଦି ପହରେ ଆଜି ରୋଷେଇ କଣ?
ଆମର ତ ସକାଳେ ପିଲାଙ୍କୁ ପିଠା ହେ ଲାଉ ଡାଲି ପକେଇ ତରକାରୀ କରିଥିଲି ପିଲାଙ୍କୁ
ଉଁ।
ତରକାରୀ କରିଥିଲି।
ହୁଁ।
ସେଇଆକୁ ସବୁ ଛୁଆଙ୍କୁ ଦେଲି ନେଇକି ଗଲେ ଟିଫିନି।
ହୁଁ।
ଏଇ ନା ଭାତ, ଡାଲି ଆଉର ଏଇ କୁନ୍ଦୁରି ଆଳୁ ପୋସ୍ତକ ଦେଇକି ତରକାରୀ ହଉଚି। ଆଉ ଛୁଇଁ ଆ ଟିକେ ଭଜା ହବ, ସଜନା ଶାଗ ଟିକେ, ମୁଗ ସଜନା ଶାଗ ଟିକେ ତିଆରି ହବ।
ମତେ ଟିକେ କେତେବେଳେ ସଜନା ଶାଗ ଟିକେ ବାଛିକିନା ମୁଠେ ଦଉନୁ କରନ୍ତି, ବାବା ଟିକେ ଖାଇବାକୁ କହୁଛନ୍ତି। ସଜନା ଶାଗ ଟା ଦେହ ପାଇଁ ଭଲ, ବି ପି ପାଇଁ ଭଲ
କାଲି ଆଣିକି ତୋଳିକି ରଖିଦେବି ଅଧିକ କି ଯେ ପହରଦିନ ଶନିବାର ରବିବାର ଦି ଦିନ ପରେ କ ଖାଇବ
ହଁ ଟିକେ ନାଇ ନାଇ ଅଧା ଅଧା ବାଛିକି ନହେଲେ ଦେଇଦେଲେ ଯୋଡେ ମୁଁ ମୁଁ ଆମର ଖାଇବାକୁ ଶାଗ ଟା ଟିକେ ଖାଇ ଭାରି ଟାଣୁଆ ଲାଗେ ତ ମତେ ଖାଇବାକୁ ଭଲ ଲାଗେନି ଆଉ ସେ ଅପା ଘର ଶାଗଟା ଭଲ ଯେ ସିଏ କୋଉ ଦଉଛି ନା କିଏ ଯାଉଛି ଆଣିବାକୁ
ଏ ନାଇଁ ଆମ ଶାଗଟା ଯେ ବର୍ଷା ଦିନେ ଏଇନା ସବୁଆଡେ ଶାଗ ପୁରା ବଢିଆ ଶାଗ
ହଁ ହଁ
ଆ ମୁଁ ଯାଇଁ କାଲି
ମୋର ତ ପେଟ ଟା ଭଲ ନାହିଁ ଯେ ଭଲ ନାହିଁ ମାନେ କିଛି ନାହିଁ ଏମତି ଖାଲି ପେଟଟା ବହୁ ଜୋରେ ଏଇ ଯୋଉ ଉଁ କାଲି ଟିକେ ଦୁଇ ତିନିଥର ପଳେଇଲି ଗାଁ ଟିକେ ପଳେଇଲି ତ ସେଥିଲାଗି ଭାରି ଟିକେ ଅବାଗ ଲାଗୁଛି ଆଉ କିଛି ନାହିଁ। ମୁଁ ଶାଗ ଫାଗ ଖାଇବାକୁ ଏତେ ଭଲ ପାଏନି ମ ଏଇ ବାବା ଟିକେ ହଉଛନ୍ତି ଖାଇବାକୁ ଯେ ମତେ କେତଥର କହିଲେଣି ବାଇରେ ଗଛ ହେଲା ଗଛଟା ପୋକ ଲାଗିଗଲାଣି ଶାଗରେ ପଛେ ତୁ ଟିକେ ଶାଗ ଯୋଡ଼େ ଆଣି କଲୁନୁ ମୁଁ କହିଲି ସାନ ଝିଅ ଆଇଥିଲା ସିଏ ବି ଟିକେ ଆଣିିଥିଲେ ବି ନହେଲେ କରିଥାନ୍ତା ମୁଁ ଏକଲା ମଣିଷ ତମେ ଯୋଉ ଟାଇମରେ କହୁଛ ଆଣିକି ବାଛିକି ଥୋଇକି କରିବି ସେଇଟା ଗୋଟେ ଅଲଗା କଥା ଆଉ ସେମତି ଆଜି ପୁଣି ଗୋଟେ ଗୁରୁବାର ଯେ ମୁଁ ଏତେ ବଳ ହେଲାଣି ଲକ୍ଷ୍ମୀ ପୁରାଣ ପଢିବାକୁ ଯାଇନି ଭାବୁଛି ତଳେ ବସିକିନା ପଢିଦେବି ଆଉ କଣ କରିବି
ହଁ ସତ କଥା ଆଉ ସାନ ଭଉଣୀ କହିଥିଲେ ଆଉ ପଠାବୁ ବୋଲି ଦୁଇ ଦିନ ଲଗେଇକି କଥା ହେଇଯିବି ମୁଁ ବି ତା ସାଙ୍ଗେ କଥା ହେଇଥିଲି ଆଉ କଣ କରିବା
ହଁ ନାଇଁ ମୁଁ ପରା ମୁଁ ପରା ଏଇନା କଣ କି ଫୋନ ରଖି ସାରିଲା ପରେ ଟିକେ ଯିବି ଲକ୍ଷ୍ମୀଙ୍କ ପୁରାଣ ଟିକେ ନାକୁ ଆଗ ଏଇତ ତଳେ ବର୍ଷା ତ ହଉଛି ଯୋଉ ଠାକୁର ତ ସବୁଆଡେ ଅଛନ୍ତି ଆଉ ତଳେ ବସିକିନା ଘରେ ଭାବୁଛି ପଢିଦେବି କାରଣ ଉପରକୁ ଆଉ ବର୍ଷ ବର୍ଷାରେ ଓଦା ହେଇ କଣ ଯିବି ଆଉ ତଳେ ବସିକିନା ବହିଟା ଟିକେ ପଢିଦେବି ସେନେ ମୋବାଇଲରେ ବି ଟିକେ ନାଗୁ ନହଲେ। ହଁ।
ହଁ ସେନ୍ତିତ ଠାକୁରଙ୍କ ବହି ପଢିବା କଥା ଘରେ ଆଉ
ହଁ ହଁ। ଲକ୍ଷ୍ମୀ ମା ତ ସବୁଆଡେ ଅଛନ୍ତି। ଆଉ ମେନ କଥା କଣକି ଦିନ ଯାକରେ ଯହା ପଢିଥାଉ ମନ ରହିବନି ଯଦି ସନ୍ଧ୍ୟା ବେଳକୁ ପଢିବା କଥା ନୁହଁ।
ହୁଁ ଆଉ ତମ ଠାକୁର ଘରେ ଯୋଉ ଏପଟ ଘର ଯୋଉ ଦିଟା ଯାକ ଘର ଯୋଉଥିଲା ସେପଟ ଘରଟାରେ ପା ପାଣି ପସୁନି?
ନାଇଁ ପାଣି ସେ ଯୋଉ ଟିକେ ଫାଙ୍କ କୋଉଠି କହୁଛନ୍ତି ମୁଁ ତ ଜାଣିପାରୁିନି ବାଆ କହୁଛନ୍ତି ସେ ସରୁ ଫାଙ୍କା ପାଣି କାଲି ପଶିଥିଲା ଲୁହା ଗୁଡା ସବୁ ନଷ୍ଟ ହେଇଯିବ ତଳେ ଥୋଇଲ ତାକୁ ତଳେ ହେଲେ ପଟା ଫଟା ଥୋଇକିନା ଥୋଇଥାନ୍ତ।
ପ୍ରଥମରୁ ତ ସେମିତିଆ ସେମିତିଆ ତ ପଡିିଥିଲା ସିଏ। ସେମିତିଆ ବି ପଡି ନଥିଲା।
ହଁ ମୁଁ ସେଆ କହିଲି ଯାହା ହବ ହବ ଆଉ ମେନ ତ ଛାତ ନାହିଁ ଯେ ଆ ଉପରେ ଛାତ ଥିଲେ ଏତେ କବାଟ ନଷ୍ଟ ହୁଅନ୍ତାନି କି ଘର ନଷ୍ଟ ହୁଅନ୍ତାନି କିଛି ହୁଅନ୍ତାନି। ଆଉ ସିଏ ସେଇ ସବୁବେଳେ ସେଇ ଚିନ୍ତା ଟା ତାଙ୍କୁ ଘାରୁଛି ଯେ ଜାଗା ଟା ବିକ୍ରି ହେଇ ପାରୁନି ନହେଲେ ନାଇଁ ତବେଳକୁ ଭଲ ଅ ଜାଗା ଟା। ସେଇ କୁଦିଆରିରେ ସେଠି ଯଦି କିଏ ନିଅନ୍ତା ସେ ଜାଗା ଟା ବି ହଁ ଅ ଯାହା ଗୋଟେ ବି
ଶିକ୍ଷା କାମଦ୍ଵାରା ଜଗନ୍ନାଥ ଜାଗାରେ ଅଛି ବୋଲି କି ହଇରାଣ ଜଗନ୍ନାଥଙ୍କ ସେମିତି ବରାଦ। ହଉ ସେ ଠାକୁର ଦେଇନାହା
ଆମ୍ ବାପା ଫସି ଯାଇଛନ୍ତି ଗୋଟେ ଆଉ କଣ ବଣ ଜଙ୍ଗଲର ଜାଗା। ସେଇଟା ଜଗନ୍ନାଥ ଜାଗାରେ ଫସିିଗଲା। ନହଲେ ନାଇଁ ଏତେବେଳକୁ ବିକ୍ରି ସ ମୁଁ ସେୟା କହିଲି, ମୁଁ କହିଲି ଏଟା ବିକ୍ରି ହେଇଥିଲେ କଣ କି ସେଇ ଘର ପାଖ ଯୋଉ ସା ତାର କାଲି ଛାତ ପଡିଗଲା। ସିଏ ତାକୁ ଦେଖିଲା କଣ ମନେ ହଉଛି ସିଏ କଣ କି, ଆମ ଛାତକୁ ପୁରା ଲାଗି କିି ଛାତଟା। ତ ଭଲ ଲାଗୁନି, ଆମର ଛାତଟା ଟିକେ ଆମର ବାଉଣ୍ଡରି ହେଇକି ଉପରକୁ ଉଠି ଯାଇଥିଲେ ଆମକୁ ଭଲ ଲାଗିଥାଆନ୍ତା। ଆଉ ସବୁଆଡୁ ସବୁଆଡୁ ଭାରି ବ୍ୟସ୍ତ ଭିତରେ ରହୁଛୁ, ଏଠି ଏତେ ଲୋକ କରିଦଉଛନ୍ତି। ଆମ ଟିକେ ହେଲେ ଘରଟା ଉପର ଖାଲି କିଛି ନାହିଁ ଆ ଛା ଛାତଟା ପକେଇ ଦେଇଥାନ୍ତୁ, ତାପରେ ଯାହା ଫିନିଶିଙ୍ଗି ପଛରେ ହେଇଥାନ୍ତା ଆ ଦେଖାଯାଉ। ଯେବେ ଭଗବାନଙ୍କର ଯୋଗ ହବ ହବ ଆଉ। ହେଁ।
ଭଗବାନ ଯାହା ଚାହିଁବେ ସେତେବେଳେ ସେଇୟା ହବ, ତମେ ଯେତେ ଚିନ୍ତା କଲେ ଯେତେ ଭାବିଲେ କିଛି ହବନି।
ହଁ ନାଇଁ ସେ ଆମେ ମୁଁ କିଛି ତ ଭାବେନି, ଏମିତି ସବୁ ଜିନିଷକୁ ଭଗବାନଙ୍କ ଉପରେ ଛାଡିଦି ଦିଏ, କାରଣ ମୁଁ ଜାଣିଛି କଳିଯୁଗର ଥାଉ ମୁହିଁ ମୋ ବି ନୁ ଅନ୍ୟ ଗତି ନାହିଁ ଭଗବାନଙ୍କର ଏଇଟା ଭାଗ ବତରେ ବି ଯେମିତି ଲେଖାଇଛି ହେଲା, ଆଉ
ଏବେ ଯଦି ହଁ ପରା ଏବେ ଦେଖୁନୁ, ଆଜି ମୁଁ ମୋବାଇଲରେ ଦେଖୁଥିଲି ଏଇ ପୁରୀ ଜିଲ୍ଲାର ସୋଉଟୁ ନିମାପଡ଼ା ଆଡେ ମ ଗୋଟେ ଭଗବତୀ ଅଛି ଠାକୁରା ହେଲା, ମାନେ ସେ ଭ ଭଗବତିଙ୍କର ମନ୍ଦିର ମାନେ ସେଠି କେହି ମାନେ ମାନେ କେହି ପଇସା ଦେଇ ପାରୁନାହା ଯୋଉ ଭକ୍ତ ମାନଙ୍କ ଯୋଉ ମନସ୍କାମନା ପୂର୍ଣ୍ଣ ହଉଛି। ତାଙ୍କରି ପଇସାରେ ଠାକୁରାଣୀଙ୍କ ମନ୍ଦିର ହେଇଛି ହେଲା। ମାନେ ସେଠି ଯେତେବେଳେ ଆମର ଇଲେକ୍ସନ ହଉଛି ହେଲା, ଯେ ଭୋଟ ଟାଇମ ରେ ସେଠି ମୁକ୍ତି ମାନେ ଆଉ ଆ
ଯେହେତୁ ଅଫିସର ଯେତେ ଯେ ସମସ୍ତିଙ୍କୁ ପାଇଆର ପାଠ ପଢିବାର ଥିବ ପାଇଆର ଥିବ। ସେ ସମସ୍ତେ ଧାଡ଼ିବାନ୍ଧିକି ଲାଇନ କରିକି ଠିଆ ହଉଛନ୍ତି।
ହ
ସେଠେଇ ଭାଇନା କହୁଛନ୍ତି, ଯିଏ ଭଗବତୀଙ୍କ ନାଁରେ ମାନେ ମନସ୍କାମନା ଯାହା କରିବ।
ମାନେ କି ପୂରଣ ହବା କି ମାନେ ପୁରା ଯେମିତି ଇଏର ଗାର କୁହନ୍ତିନି।
ହଁ ବେତର ଗାର ହଁ।
ମୁଁ ସେଇଆ ଶୁଣିଥିଲି ମୁଁ କହିଲି ଆମେ ଜାଣିପାରୁନେ, କୋଉଠି କେତେ ସୁନ୍ଦର ସୁନ୍ଦର ମନ୍ଦିର କେତେ ସୁନ୍ଦର ସୁନ୍ଦର
ବାଣପୁରରେ ତ ଭଗବତୀ ଅଛନ୍ତି। ବାଣପୁର ଭଗବତୀ।
ହଁ ନାଇ ସେଇଟା ହଉଛି ବାଣପୁର ରେ ଭଗବତୀ, ଆମେ ଜାଣିଛେ କି ସେଠି ଅଛ
ହଁ ମୁଁ ବି ଶୁଣିଲି ଆଜି ନୂଆ ଭଗବତୀ, ମୁଁ କାକଟପରୁ ମଙ୍ଗଳା ଶୁଣିଥିଲି। ହଁ - ଉଁ। ସେ ଗୋଟେ ଯୋଉ ନିମାପଡା, ସେ ଯୋଉ କାକଟପରୁ ଆଡେ ସେ।
ଆଉ ସେଇପଟେ ପୁରା, ପୋ ପୋଥି ଦେଖିକି ସବୁ କହୁଛନ୍ତି ଲୋ ବଢିଆ।
ହଁ ମୁଁ ପରା ଆମର ବା ସେଠି ଯୋଉ ଆସନ୍ତି ଜଣେ ବାବା ସେ ଯୋଉ ଶାଶୁଘର ଆଣନ୍ତି, ସିଏ ବା ସେଇ କାକଟପୁର ର ପୋଥି ନାଁଇ ଭୃଗୁସଂହିତା ଯୋଉ। ଭୃଗୁସଂହିତା ଆଉ ତମର ବାହାରି ପଡିବ ପୁରା, ତମ ବିଷୟରେ ସବୁ କିଛି ସେ ବାହାର କରିକି କହିଦେବେ।
ହଁ। ଆମର ଏଇଠି ଦେଖୁନୁ ବା ବରାଳ ବାଲୁଙ୍କେ ଶା ମାନେ ବରାଳ ବାଲୁ ତ ସେମିତି ମାନେ ଲୋକ କହୁଛନ୍ତି, ଯାହା ମନସ୍କାମନା ପୂରଣ କରିବ ସବୁ ହବ।
ହଁ, ହଁ, ହଁ, ଠିକ କଥା।
ମୋର ତ ସେଇ ଲାଗି ମନ ଦୁଃଖ ହେଇ ଝିଅ ବେଳୁ ଠାକୁରଙ୍କୁ ଭଗବାନ ମୋତେ ଗୋଟେ ପୁଅ ଦେଇ ଦେଖିଲେ ତ ଭଗବାନ ଯାହା ଦେଲେ ବି ମୁଁ ଖୁସି। କାରଣ ତାଙ୍କ ଖୁସିରେ ସେ ଯାହା ଦେବେ ଠିକ। କଥାରେ କହନ୍ତିନି ଶିବଙ୍କୁ ଯିଏ ଭିଡି ଓଟାରି ମାଗିକି ଯାହା ପାଇ ସିଏ ତାର ବିନାଶ ର କାରଣ ହୁଏ।
ହଁ ମୋ ସେଇଟା ତ ସତ କଥା।
ମୁଁ ପଛରେ ଭାବିଲି ଆମ ପୁଅ ଦେଇନାହାନ୍ତି ଭଲ ନହେଲେ ପୁଅ ଦେଇଥାନ୍ତା।
କଥାରେ ଅଛି ପ୍ରଭୁ ଯାହା ଦେଇଥିବେ ହରସେ ତାକୁ ପାଇ ପାଇ ଯିବ ବରସି। ଆଉ ସିଏ ଯାହା ତାଙ୍କ ହରସରେ ଯାହା ତାଙ୍କୁ ଖୁସିରେ ଦେଇଥିବେ। ତୋମେ ସେମିତି ତାକୁ ପାଉଥିବ।
ମୁଁ ସେଇଆ ଦେଖିଲି ସିନା ଦେଇଛନ୍ତି ଝିଅ ଟା ମାନେ ବଢିଆ ପିଲାଟି ମାନେ ଆଜି ପଡିଗଲେ କଣ ଆଜି ପା ସ୍କୁଲ୍ ଗଲାବେଳୁ ମାମା ମାମା କଣ ହେଇ ସେଟା କଣ ପାଇଁ କହୁନୁ କଣ କହୁଚୁ। ସେ କଣ ଦେଖିବ ଆଜି ଶୋଇ ପଡି ସବୁ କଣ କରୁ ମୋ ଗୋଡ ଘଷିଦବ ମୁଣ୍ଡ ଘଷିଦବ
ଯା ହଉ ସତିକୀତ ହଁ ସେତିକିତ ଓଃ, ହଁ ଏଇନା ଯଲଦି କହୁଛୁ ସେଇ କ କଥା ଟା କେତେ ବଢିଆ ପୁରା ମାନେ ମାନେ ଯେମତି ଲାଗୁଚି ଲି ପୁରା ପୋନ ପାଖରେ କହିଲା ଭଳିଆ। ହୁଁ ଆଉ ହଁ, ଆଁ
ଭଲ।
ହଁ। ଆଉ ଆଉ ବର୍ଷା ହେଲାଟି ସେପଟେ ମୁଁ ସେଇଆ କହୁଥିଲି ଆମ ପଟେ ବର୍ଷା ହଉଚି। ଆଉ ସେପଟେ କେମିତି ବର୍ଷା ହଉନଥି ଥିବ। ଆଉ ଯାହା ହଉ ତୋର ତ ରୋଷେଇ ବାସ କେତେ କଣ ସରିଯାଇଚି। ଆଉ ମୁଁ ମୋର ବି ସରି ଯାଇଚି। ଏଇ ଟୁକୁର ମୁକୁରୁ ଯାହା ବାକି ଅଛି। ଆଉ ପଛରେ ବାବା ଅଫିସ୍ ଗଲା ପରେ ଧୀରେ ଧୀରେ ବସିକିନା କରିବି। ଆଗ ଟିକେ ଲକ୍ଷ୍ମୀପୁରାଣ ପ
ରୋଷେଇ କରିଚୁ ତ?